କି କରୁଚ ଅଛି ଆଜ୍ଞା କି କରୁଥିଲେ?
ମୁଁ ମୁଁ ସ୍କୁଲ ରେ କଥା ହଉଚି ଅଛି ଆଉ।
ଆଁ କିଛି କହୁଛ।
ଅଛି ସ୍କୁଲ ରେ ଆଉ।
ସ୍କୁଲ ରେ କି କରୁଛୁ? ଆଜିରୁୁ ସାର୍କେଲ ମ୍ୟାଚ୍ ପକେଇବା ନାଇଁ କି ସାର୍।
ବେଡି ଖେଳୁଚ ତ ସାରକିଲ୍ ମ୍ୟାଚ। ଖେଳୁଛନ୍ତି ଆଉ ଏ ନୀଳା ହେଇ ଆଉ କିଏ କିଏ ଖେଳୁଛନ୍ତି ଆଉ। ନୀଳାହାଇ ଗରା ଖେଳୁଛନ୍ତି ଆଉ। ତୁ କୋଉଠି ଅଛୁ କି?
ନିମ ଖଣ୍ଡଡିଆଡେ କୁଆଡେ ସାର୍କିଲ୍ ର ମେଣ୍ଟେନାନ୍ସ ପକେଇଆଇଥିଲୁ ପୁରା।
କହୁଥିଲେ ଆଉ ତାଙ୍କେ କାହିଁକି ଭଉନନ୍ତି ଆଉ। ତାଙ୍କୁ କହିଆ ଆମେ ପକେଇକି କହିବା।
ମୋ ସାଙ୍ଗଟା ଦେ। ଯ ଦେବା ଜାଣିଚୁ ଦେବା। ଯୋ ଏମିତିହର ବେଚ ର ଦେବ ତାର ଭାଇ ତା ଭାଇ
ତାର ଭାଈ ହେଲେ ଗୋଟେ ଅଛି କି?
ହଁ ତା ଭାଇ ରାଜା ଆମ ତିଲେ ପଡୁଚି ବିଷ୍ଣୁବୋଲି ବିଷ୍ଣୁ ବୋଲି ହଁ। କେତଳ ଆଇଲୁ ମନ୍ଦିରରୁ?
ମନ୍ଦିର ଯାଏ ତିନ ଟା ବେଳେ ଆଇଲି ଆଉ ସେତ ବାରଟା ବେଳକୁ ଗଲି ତେଲ୍ ତିନିଟା ବେଳକୁ ଆଇଚି ସିଆଡେ ବାଡା ବଡି କରିଥିଲି ସିଆଡେ ଆଇବି ବଲେଟା ଏଥିରେ ଲେଖିବାକୁ ବସେଇଦେଲେ ଆଉ।
ବସେଇଦେଲେ ସେଠି ବଇକି ଲେଖୁଥିଲି ଆଉଥରେ ମୁଁ କହିଲି ଭାଇନା ଏଠି ଇଏ ତମେ ଲେଖୁ ଥା ମୁଁ ପଳେଇ ବୋଲିରୁ ରହିଥା ରହିଥା ହିସାବ କରି ଯେ ସେଟା ତା ପରେ ପଳେ ଆଇଲୁ ସିଆଡେ କଥା ହେଇକି ରହିଗଲି ଲେଟ୍ ହେଇଗଲା ଆଉ। ହେଲେ ତଲା ସି କି ପାଇଁ ଯାଇଥିଲ?
ଏଟିଏମ୍ ଇଏ କରିବାକୁ କାର୍ଡ ଦିଟା ପଳେଇଆଥିଲାତ ସେଇଟା ପାଇଁ ଗୋଟେ ବ୍ଲକ କଲୁ ଆଉ ଗୋଟେ ଆ କ୍ଟିଭି କରି ଯାଇଥିଲୁ ଭଉଣୀ ର ଆମେ ଯାଇଥିଲୁ ପା ପତ୍ର ପଡ଼ା ତାଙ୍କ ଘରୁ ପଳେଇଆଇଲୁ ସିଆଡେ ବସ୍‌
ଓ ହୋ କାହିଁରେ ବାଇକ୍ ରେ ଯାଇଥିଲୁ ନା ଟେମ୍ପୁରେ ଅ ହ। କିଏ ଗୋଟେ କଲ କରୁଚି ମ।
କିଏ କଲ କରୁଚି ମ?
କେଆଣି ଫୋନ ଏବେ
ତ ସେ ଉଟି ପତା ଅଗୁକୁ।
ଭାଈ ସିଏ ହେଲେ ଆଉ କିସ ହେଲେ ଶାନ୍ତି ରେ କିଏ କିଏ ଖେଳୁଚ ରେ।
ଆଁ?
ଆଁ?
କଣ କହିଲୁ?
ସାର୍କିଲି କିଏ କେଏ ଖେଳୁଚ ଶୁବୁନି କିରେ?
ସାର୍କିଲି ଖେଳଲେ ତୋର ମୋର।
ମୁଁ ଆଇଲେ ଖଳୁଥୁବେ ଆଁ ଏବେ କିଏ କିଏ ଅଛନ୍ତି କୋହୁନୁ?
ଆ ଏବେ ନୀଳା ଭାଇର ଗୋଟେ ଭାଇଟାର ଅଛନ୍ତି ଆଉ ମୁଁ
ପଛନେ
ଆଉ ପପୁନା ଆଇ ପପୁନା ଆଇ ସବୁ ଅଛନ୍ତି ଆଉ। ସିଏ ପ ଓ ପପୁନା ଆଇ ଗଲା ସିଆଡେ କୁଆଡେ ବୁଲାଇ। ପକେଇ ଆଣିବାକୁ ଗଲାନି ପପୁନା ଆଇ ଆଣିବା ଗଲା ନ ପୁନା ଆଣିବାକୁ ଗଲା ସିଏ।
ଅହଁ ଆଉ ବର୍ଷା ହୋଉଚି ନାଇଁ ସିଅ
ବର୍ଷା ମେଘ ପା କରିଅଛି ବର୍ଷା ହବ ଆଉ। ନା ବର୍ଷା ହେଲେ ଖେଳିହବନି ଆଉ।
ଏଟା ଆଜି ଢେମୁଜୁଲାର ଯିଉ ଆଁ?
ହୋଲି ଖେଳେ ଜେମେଜର ଆଉ ଖେଳନଥିଲା।
ମୁଁ ହେଲେ ସେ ଭୋଜିରେ ପଚାରିଲି ପିଲାମାନଙ୍କୁ ଆଉ ଖେଳ ଚୁଟିରେ ଇଁସ ହେଲା ଆଉ ଖେଳନତି। ସେଟା ପେଣି ଆମ ମାମୁଁଘର ବିଲା ମ ଶୁଭହର।
ହଁ ସି ମତେ କଣ ସିଏ ଗୋଟେ କୋହୁନଥିଲା କିରେ କୋହୁଥିଲା।
ଅ ହଁ ନିଳ ଆଇ ହଁ ସେଦିନ କୋହୁଥୁଲା।
କାହାକୁ ପଚାରିଲୁ କି?
ୱାଳି ମୁଁ ଅଇଲି ଖେଳନ କିରେ ଆଉ ଅଇଲୁ ନାଇ ଆଉ ଖେଳୁନୁ। ସେ ମୁଁ କଇଲିି ସେଟା ଆମ ମାମୁଁଘର ବିଲା ପରା ଏ ବୋଇଲେ କ୍ୟାଓ ଚାଷ ନା କିସ ନାଇ ତୋ ମାମୁଁ କହିଲେ ଚାଷ କରାହବ ମୁଁ କଇଲି ଆମ ମାମୁଁଘର ବିଲ ନା କିସ ଲେ ସେ ହଁ ହଁ କୋହୁଥିଲା।
ହଁ। ହଁ ଏଇ ଶିଳା ଗଣତି ହେଇଚି ବନେଇଲେ ଯିଏ ତାଙ୍କ କିଏ ରଖିିଚିକି ୱାଳିଅର
ହଁ ୱାଳ ହର
ତଲା ସିଏ ଆମେ ଏଗାରଟା ଓପକୁ ଯାଇଥିଲୁ ତ ଇଏକୁ
ଏଗାରଟାଥରୁ ଯାଇଥିଲ୍
! ! ! ! ! ! ! ! ! ! ପଳାଇଥିଲେ ପଳେଇଲୁ ଆମେ ଗ ଚକଲେଟ ଧରିକି ଯାଇଥିଲି କିଟ କାଟ୍। ତରିଶଟଙ୍କା ହେଲା। ଆଉ ସିଆଏ ପଳେଇଲୁ ସଆଏ ଦେଖଲା ବେଳୁ ସଆଡୁ ସିମପଲୁ ନା ଅ ରା ପଳାଇଥିଲେ ପରା ଆଉ ଦେଇଚି ପଳେଇଲି ସ୍ୟାଡେ।
ହେଲେ ନ ତା ବାହାଘର ନଥିଲେ ଯାଇଥାତୁ।
ଅ ଆଉ ସକାଳେ ଆଉ ପଳାଇଲି।
ନାଇ ଗଣିତ ଧରିକି ଯାଇଥାନ୍ତୁ ଗୁଡେ ଏକା ପଲେ ଡରଲାଗୁଚି ତତେ।
ଦେଇଥାନ୍ତି କିନ୍ତୁ ଚକଲେଟ୍। ସେଇ ବାର ୱାଚ ସିନା। କେଟା ଆୟା
ଆଉ ତଲା ସିମି କିସ ହେଲା?
ତଲା ସିଙ୍ଗି ତାର ଏ ଟି ଏମ ବ୍ଲକ ହେଇଯାଇଥିଲା ବୋଲୁ ଗଲୁ। ଗଲାଏକୁ ବାଟରେ ବାଘ ଫାଘ ଦେଖିଲି ଆଉଥୁଲେ। ତାର୍ ଚାଲୁ ହେଇଗଲା ତାର ବୋଉ ଦିଇଟା ପଳାହେଇଥିଲା ଏ ଟି ଏମରୁ ଦିଇଟାରୁ ଗୋଟେ ବ୍ଲକ୍ କଲା ଆଉ ଗୋଟେ ଖୋଲଲା। ଏ ଏଳା କିଆଣି ତା ରିଅନ୍ ନା ଆଉଥରେ ଉଁ ବେ ଆପ୍ ଖୋଲିଲା ଆପ ଖୋଲିକି କଣ କଣ କଲା।
ଏବେ ନା ପରେ ଆପଲାଇ କଲେ ହୋଉଚି ମୋ ଅଛି ଯେ ମୁଁ ହେଲେ କରନି ମୋର ଆପଲାଏ।
ୟନାପରେ କଣ ଗୋଟେ କିଲ ଆପ୍ଲାଏ କଲାନିନା ୟନା ଆପ କଣ ଗୋଟେ କଲାସେ ସେ ଟ୍ରାଞଜାକ୍ସନ ପାଇଁ କଣ ଗୁଡେ କଲା।
ହଁ, ହଁ।
ଆାଲେ ତୁ କୋଉଠୁ ଅଛୁ ଏବେ?
ମୁଁ ଏ ଘରେ ଅଛି ଆଉ, ଯିଏ ବ ଖେଳିବାକୁ ଯିଏ ବ ଗ୍ରୁପ୍ ରେ ମସେଜ କଲୁ ଠିକ ଯେ ଆଉ ବର୍ଷା ହଉଛି, ବର୍ଷା ହବ ନାାଇଁ କିଆ ଯିବ ନା ନାଇଁ ରହିଛି
ମୁଁଇ ଆମରି ଆଡେ ବର୍ଷା ଆେ ଗୋଟେ କିଛି ଥିଲା ଭଲି ଖେଳିବା ପିଣି। କହୁଛ ତ ହିଳାଇ। ବର୍ଷା ହେଲେ କାଲି ବର୍ଷା ହେଇଥିଲା ନା ଖେଳିଲେ ନା
ଡେଙ୍ଗା ଭାଇ
ହଁ ସେଇ ଖେଳି ଆସି ଡେଙ୍ଗା ପିଲାଟା ଆଇଥିଲା ପା ମତେ କହୁଥିଲା କିଏ। ଆଉ ତ ସେଇଟା ପାଇଁ ଖେଳି
ଆଉ ତ କାଲି ସେଥିପାଇଁ କହିଲି ବୋଉ କୁ ଦେଖିକି ଯିବା ପାଇଁ ବୋଲି ହଁ ରେ ସାର୍ ଏଇନା କହୁଥିଲା ବୁବୁ କୁ ମାରିବା ପାଇଁ
ଆରମ୍ଭିଲା ରେ
ହଁ ଛୁଟି ନେଇ ଆଇଛି ହଁ
ତୁମ ମା ୟେନା ଫୁଲେଇସନା
ମା ଏଇନା ଫୁଲିଇସି
ମତେ ନିଳା ଭାଇ କହୁଥିଲେ। ହେଲେ ତୁ ଖେ ତୁ ଭଲି ଖେଳୁଛୁ ନା ନାଇଁ
ମୁଁ ଆଉ ଭଲି ଖେଳିଛି। ଭଲି ଯାହା ହଉ ପ୍ଲେୟାର ଆଭେଲେବଲ୍ ଥାଉ ତାଙ୍କେ ବହୁ ଆଉ ଆମକୁ କୁଆଡେ ଖେଳେଇବ
ସେଇଟା ଏକା ନ ହେଲେ ଡାକୁଥିବେନା ଖେଳିଆକୁ ଆସିବାକୁ
ଆସେ ଆସି ନଥିଲା ଡାକୁ ଯଦି ଯଦି ପୁରା ଷ୍ଟାଟିଙ୍ଗ୍ ରୁ ଯାଇଥିବୁ ପିଲା ନଥିବେ।
ହୁଁ ହୁଁ ହୁଁ।
ଆଉ ଲୁକୋ ଆଉ ଲୁକୋ ଥିବେ ବା ତୁ ପସିଯିବୁ ହେଲେ ଖେଳେ ଖେଳିବନି ବୋଲି
ହଁ ହଁ।
ଆଉ ଷ୍ଟାଟିଙ୍ଗ୍ ରୁ ଯାଇଥିବୁ ଲୁକୋ ଫୁକ ବହୁତ ନଥିଲା ରୁ ଖେଳଉଥିବେ କହୁଥିବେ
ହେଲେ ସିନ୍ୟାସ ଅଛିି ପହଲାରେ
ସିନି ଭାଇ ପଳେଇଥିବ ପୁରା
ହଁ ମତେ କହୁଥିଲା ଯେ କାଲି କଲ୍ କରୁଥିଲା କାଲି ପଳେଇବି
ମୁଁ ତେ ବାଟ ବାରଟା ବେଳକୁ ଫୁନ୍ ଲଗେଇଲି
ହଁ ହଁ। ହେଲେ ମୁଁ ଆଜି ରିଙ୍କୁଡ ବେଟା ମାଝି ସାହିକୁ ପଲେଇଆଇଲି। ବେଟା ଟା ଧରି ମାଗି ପଲେଇଆଇଲି
ଆଉ ଭେଟୁଲ ହେରିକା କଣ ପାଇଁ ଆଇଥିଲେ କି?
ସିଦ୍ଧାନ୍ତ ମେସ୍ସ୍ ହେଲା ପରେ ତ ଆମେ ବି ପଳେଇଆଇଲୁ ଆଉ
ସେଇଆ ଭିଙ୍କୁ ଭାଇ ରଖିଛିି ସେ ମତେ ଆଉଥରେ ପଚାରିଲା କହୁଛନି।
ସେ ନିଜେ ରଖିଦେଇଥିବ ତାକୁ ଆ ଥରେ ପଚାରିଦଉଥିବ।
ମତେ ପଚାରିଲେ ମୁଁ କହିଲି ଭାଇ ମୁଁ ରଖିନି ମତେ କିଛି କହନା। ତାପରେ ଆଉ ସେ ସେ ରଖିସି ସେ ଖାଲି ଆମ କୁ ଗାଲିକରୁଥିଲା ଆଗମ କୁ କହୁଥିଲା। ମତେ କିଛି କହୁ ଏଆଡେ ମୋ ପାଟିରୁ ବାହାରି ଗଲା ତ ବଳ ଗୁଟେ ଥିଲା ବେଗେ ରେ ଖୁଜିଲି ମିଳିଲାନି ତାଙ୍କ ଘରେ ଥିଲା ତାଙ୍କ ଝିଅ ଥିଲା ଧରିକି ପଲେଇ ଆଇଲି
ଆଉ ସେ ଗୌରାର
ଗୌରା ମୋ ପାଖରେ ନାଇଁ ତାପାଖରେ ଅଛି। ଗୌରାର ନାଇଁ ରିଙ୍କୁ ପାଖରେ।
କି ଗୌରା ବେଡ
ଡର ନାଇଁ ତାଉ ଥାଉ ମା ତାଉ ମୁଁ କଲା କରି ପଚାରି ବିନା ତୁ ନ ପଚାରି ଧରି ପଳାଇ ଧରି ପଳାଇଆଇଲେ ହେଇଥାନ୍ତା ଏଇନା ଗୁଟେ ତ ଅଛି ଆଉ କିସି କହିବାର କହିବା ଯିବାନାର ତ ବେଟା ତୋର ବେଟା ଏ
ହଁ। ସେ ବେଟ ନେଇଜାଉଚୁ ଆଣିକି ରଖୁନୁରେ ବେଟଟି କୁଆଡେ ଗଲାରେ।
ହ
ହ ହଁ ମ ସେମି ମ୍ୟାଚ ଖେଲଲା ବେଳକୁ ମତେ ପସିଆ ଭାରି ଡରୁଚି। ପଇସା ମାରିବାକୁ
ମାର।
ପଇସା ଟଙ୍କାଟେ ମାରିବା ନର୍ମାଲ ମ୍ୟାଚରେ ମ୍ୟାଚରେ ପୁଣି ହଜାର ଦିହଜାର ତାଙ୍କୁ ମାରଥିଲେ ଅଠରଜାର।
ଇଏ ଇଏ ଗପାଳ କହି ଗୋପଳ ହଜାରେ ପାଞ୍ଚଶହ ନେଇଚି। ପାଁଶହ ଆଉ ଥରେ ଆଣିକି ଭାଗ ବାଣ୍ଟି ରଙ୍କର
ଆର ଦୁଇଶହ ତାର ଦୁଇଶହ ଆ ଆଉରି ସରିଲା ପରେ କିଏ ପଚାରୁଥିଲା ଯେ ଛେ ମତେ ଆ କିଛି ମିଳିଲାନି ରେ ମତେ ଆ କିଛି ମଳିଲାନରେ। ସାଏଁ ସିଏ ତାପର ସି ସିଏ ତି ତିନିଶରୁ ଅ ଦୁଇ ତାଙ୍କର ବ୍ ଶ ଦୁଇଶହ କାଟି ଦେଲେ ହଜାରରୁ ନା। ହଜାର ରୁ ଦୁଇଶହ କାଢି ଦେଲୁ ରଙ୍ଗର ର ତା ଦେଢଶହ ଦେଲା ତିନିଶହ ନା କେତେ ମାରିଲେ ତାର ପଚାଶ କାଟିକି ଦଲା ହୁଁ।
ନାଳଗ ମେନ୍ଳର ଆଉ ଏ ମେଜ ଫେର୍ କାଡ ପକେଇନି ପରା। ଖେଳ ଖେଳ ବନ୍ଦ ହେଇଯିବ ବର୍ଷା ହେଇ ପଳେଇ। ଲେ ଏଇ ରାଜ୍ୟଲେ ମ୍ୟାଚ ରେ କେୟାଣି ଆ କିଏ ଆଇଲ ନା ନାଇଁରେ।
କାଇଁ କେ ଆଇଚି କିଏ ଆସୁଚି ଭଲି କାଇଁ ଖେଳିଲା ଭଳିଆ ଜୁଉନି ମତେ।
ଆଉ ବର୍ଷା ହେଇଯିବ ପୁରା ନା ସିନ୍ଧା ହେଇ ପଳେଇବ ମ।
ବର୍ଷା ନା ବର୍ଷା ହେଇଯିବ ବା ଗଡ଼ଗଡ଼ି କରୁଚି ତ।
ଘଡ଼ ଘଡ଼ି ଟେ ମାରୁଚି ଆଟେ ମେଘ ପୁରା ଅନ୍ଧାରଆ କରି ରଖଚି ପରା। ସ୍କୁଲ ପିନି ଫିଟିଲାଣି ଯେ ମାସର ଖିଆ ପି ଖାଲି ମାସଣ ହଉଚି।
ସିଏ ଆଧାର କାର୍ଡ କି ସେ ଭୋଟ ଇଏ ପାଇଁ କରିବ ବଧେ ଭୋଟ ଟା ଆର ବରଷୁ କୁ ନା। ତୋର ଭୋଟର କାର୍ଡ ଆପ୍ଲାଏ କରି ଦେଇଚୁ।
ଭୋଟ କାର୍ଡ ମୁ ଏପନ୍ତ କରିନି ହା।
ବାଇଶ ନା କେ ତେଇସି ତୁ କରୁନୁ ଆବେ କୋଡିଏ ହେଇଚି ହଁ କୋଡିଏ ହେଇଚି କରିନୁ।
କରିନେଇ ଦରକାର ପଡ଼ନି କରିନେଇ।
ଦରକାର କରୁନା ଭୋଟ ଦବୁ ମୁଁ କରି ଏ ଆ ତେତେ କହିବ ତତେ କିଏ ବଟ ଦରକାର ହେଲେ ତତେ ତୁ ବଟ ଦେବୁ ଇଏ ବିଜେପି କଂଗ୍ରେସ କୁ ଭୋଟ ଦବା ରାହୁଲ ଗାନ୍ଧୀ ମୋଦି ଆଇ ଘଡ଼ଘଡ଼ି ମାର
ବିଜୁଳି ମାରିଲାଣି ମ। ଏରେ ଆଉ ଆ ଆଉ ଆଇବିନି ବୋଲିଛି ଭାବୁଛି କିସ୍ କରିବା।
ମୁଁ ତ ଏବେ ଭ ଭୋଟ କାର୍ଡ଼ କରିବି ଆପ୍ଲାଏ।
କୋଉଠି କରିବୁ।
କରି ହଉଛି ମୋବାଇଲରେ କରିଲେ ଦେଖ ଦେଖୁଥିଲୁ ଯେ ମୋବାଇଲରେ କରିବିନି ଆଉ ହଉଛି ଦେଖୁଥିଲି ଯେ ମୋବାଇଲରେ କରିବିନି। ନାଇ ନାଇ ମୋବାଇଲରେ କଣ ଗୋଟେ ଇଏଟା ଆପ୍ଲାଏ ହବ ଖାଲି ଫର୍ମ ଟାନା କଣ ଟା ଯିବାକୁ ପଡିବ। ଜାଣି ମୁବି ଯାନିନି ମୁଁ ଦେଖୁଥିଲି ସେଇଆ କରିପାରିବି। ଅଙ୍ଗନାଆଡିରୁ ଅଙ୍ଗନାଆଡିରୁ କି ପାଇଁ ଡାକୁଥିଲେ ପରା ସେ ଆଧାର କାର୍ଡ ପାଇଁ।
କେଆକୁ ଡାକୁୁଥିଲେ? ସେଟା ତ ଏଇଟା ଭଟ ପାଇଁ ଇଏଟା ସେଟା ଯାହା ଦେହରେ ଅଛି ନୂଆରେ କୋଲିଆ ପାଇଁ ଡାକିନଥିଲେ। ମ ବୁଲିଆ କରୁଥିଲି ବନ୍ଧରେ କୁହୁଥିଲା ସୋନି ପାଖକୁ ଯା କରିଦବ କହୁଥିଲା। ବୁଲୁ ଭାଇ ମ।
ତାପାକୁ ଯାଆନା ଆପ ସେ ତ କରିଦବ କଉଛି।
ଆଜି ତମର ଗୋଟେ ଗୋଟେ ଦମ୍ ଆମର ଗୋଟେ ଗୋଟେ ଫଟ ତମର କରିବା ହଁ ସେଇଟା ଆ ବୁଲା ପଇସା ପତର କିଛି ଦବ। ଦବା ଠିଆ ହେଇ ମିଳିଥିଲା?
ହଁ ତିରିଶ ହଜାର। କେଜାଣି କିଏ ଦେଲା କହୁଥିଲେ ନୀଳା ଭାଈ କହୁଥିଲେ ତିରିଶ ହଜାର ମିଲିଥିଲା ଆର ସେଗୁଡା ହଉଛି
ବୁଲୁ ଭାଇ ଫୁଲୁ ଭାଇ ଆମେ ସବୁ ଖାଇଦେଇଥିଲୁ ବୁଲୁ ଭାଈ କାଳିଆ ଭାଇନା
ଦଉଡ଼ାଉ ଯୋରେ ମିଳିଲା ତ।
କି କଥା
ହଉ ଆ କାଇ ବୋଲେ ମ୍ୟାଚ୍ ପକେଇବା ସିଆଡେ ଆଉ। କନଫର୍ମ ନାଉ ନା ହଉ ହଉ ମୁଁ ଯାଉଛି ଯିବି ସାଡେ।
ହୋଉ ରଖିଲି।
ରହିଲି ହଁ।